ହାଲୋ।
ହଁ ଏଇ କଥା ଶୁଭୁଛି।
ହଁ ଶୁଭା ଯାଉଛି ଆଜ୍ଞା।
ହଁ ଭାଇ ଶୁପ୍ରଭାତ ଭାଇ ଶୁପ୍ରଭାତ।
ହଁ ସୁପ୍ରଭାତ ଆପଣ କେମିତି ଅଛନ୍ତି?
ହଁ ଭାଇ ଭଲ ଅଛି ଭଲ ଅଛି ଆପଣ?
ହଁ ହଁ ସବୁ ଭଲ ଅଛୁ ଆଜ୍ଞା ସପରିବାର ସହିତ ସବୁ ଭଲ ସବୁ ଆମର ସବୁ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆ ଆଜ୍ଞା ବହୁତ ଭଲ ଅଛନ୍ତି ସମସ୍ତ
ହଁ ହଁ ହଁ।
ଆଜ୍ଞା ଆଉ ଆଜ୍ଞା ଆପଣ ଆଜିର ପାଗ ବିଷୟରେ କିଛି କୁହନ୍ତୁ କଣ ଚାଲିଛି ଆଜି।
ଆଜିର ପାଗୁଆ ଆଜ୍ଞା ବହୁତ ଶୀତଳ ଲାଗୁଛି ମାନେ ସନ୍ତ ଶନ୍ତୀ ଲାଗିକି। ବହୁତ ଖୁସି ଲାଗୁଛି ଆଉ ଏଇ ସମୟରେ ଯଉ ମୁଢି କରି ଖାଇବା ଟା କେତେ ସ୍ଵାଦ କେତେ ଆନନ୍ଦ ମ ଲାଗିଥାନ୍ତା କେଜାଣି। ଆଉ ଏଇ ଗୋଟେ ଖୁସି ଖୁସି ଏଇ ପାାଗରେ ବହୁତ ଖୁସି ଲାଗ ଲାଗୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆପଣଙ୍କ ଆପଣ ସେପଟେ ଆପଣଙ୍କ ପାଗ ବି ସେମିତି ହେଇଛି ନା
ଆଜ୍ଞା ଆଜ୍ଞା ବହୁତ ଶୀତଳ ପାଗ ରହିଛି। ରାତ୍ରରୁ ମଧ୍ୟ ବର୍ଷା ଲାଗି ରହିଥିଲା ଏବେ ମଧ୍ୟ କେ ତ ପୂର୍ବରୁ ଛାଡିଛି ତ ଏବେ ଥଣ୍ଡା ଥଣ୍ଡା ପାଗ ଅଛି ବାହାରେ ବୁଲିବା ପାଇଁ ମଧ୍ୟ ଠିକ ଲାଗିବ। ଆପଣ ତ ଜାଣିଛନ୍ତି ଏବେ ଦି ଦିନ ହେଲା ଯାଇଛି ସ୍ନାନ ପୂର୍ଣ୍ଣିମା ଯାଇଛି ତ ଲାଗୁଥିଲା ଗରମର ଅନୁଭୂତ ରହିବ କିନ୍ତୁ? ପାଦ ପାଗ ଶୁଖିଲା ରହିଛି ବହୁତ ଖୁସି ଲାଗୁଛି ଜାଣିକିରି।
ଏତେ ଦିନ ପରେ ବର୍ଷା ପ ଖୁସି ଲାଗିବ କାରଣ
ଆଜ୍ଞା ନିଶ୍ଚୟ।
ନିଜ ଯେଉଁ ଗଣରେ ଆମେ ଶୋଇପାରୁନୁ ଥିଲେ ନା ଭ ଲାଗୁଛି ଆଉ ସମ ସମ ଠିକ ଏଇଟା। ହ
ଆଜ୍ଞା ଆଜ୍ଞା ନିଶ୍ଚୟ।
କଣ କହିଲେ?
ଆଜ୍ଞା ଆପଣ କିଛି ଖାଇଲେ ନାଇଁ ଯେ।
ଆଜ୍ଞା ଆଜ୍ଞା ଖାଇସାରିଲାଣି ଖାଇସାରିଲାଣି ବର୍ତ୍ତମାନ ହିଁ ଜଳଖିଆ କରିକି ଆସିଛି।
ହଁ ଠିକ୍ ଅଛି ବହୁତ ଭଲ ଆଜ୍ଞା ଆପଣ ନିଜେ ରୋଷେଇ କରିକି ଖାଉଛନ୍ତି।
ଆଜ୍ଞା ଆଜ୍ଞା। ନାଇଁ ଆଜ୍ଞା ଆପଣ ଆ ଆମର ତ ଘରେ କରିକି ଦଉଚନ୍ତି ଖାଇବା ପାଇଁ, ମୁଁ ଏତେ ପରିମାଣରେ ରୋଷେଇ ଜାଣି ନାହିଁ ଠିକ୍ ଭାବରେ। ବେଳେ-ବେଳେ କାମ ପଡିଲେ ନିଜେ କରିଦିଆ କଥା ନହେଲେ
ହଁ ଜଳିଖିଆରେ ଏମ୍ତି ଫଳମୂଳ
ଆପଣ ଜାଣିଛନ୍ତି ଓଡିଶାର
ହଁ ସଖାଳୁ-ସଖାଳୁ ଯୋଉ ଜଳିଖିଆ ଖାଉଚ ନ୍ତି ବାହାରେ ଦୋକା ଖାଇଯାଉଛନ୍ତି ନା
ଶୁଭୁନି କି ଆଜ୍ଞା?
ହଁ ଆଜ୍ଞା ଆପଣ ଟିକେ ନେଟୱର୍କ କଭରେଜ୍ ଏରିଆ ଭିତରେ ରହୁନାହାନ୍ତି ବୋଧେ। ହଁ ଆଜ୍ଞା ଟିକେ-ଟିକେ ଝାପ୍ସା-ଝାପ୍ସା ଶୁଭୁଛି। ଆଜ୍ଞା-ଆଜ୍ଞା ଶୁଭିଲା-ଶୁଭିଲା ଠିକ୍
ଏପଟେ ସବୁ ହଉଚି ତ? ଆପଣଙ୍କର ସେପଟେ ଫଳ ପନିପରିବା ସବୁ ଲଗଉ ଛନ୍ତି?
ଆଜ୍ଞା-ଆଜ୍ଞା ଫଳ ପନିପରିବା ତ ଲଗା ହଉଚି, ଟିକେ-ଟିକେ ଚାଲିଛି ସେପରି ଭାବରେ। ଆଜ୍ଞା। ଆପଣ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିଷୟରେ ଜାଣିଛନ୍ତି କଣ?
ହଁ ଆଜ୍ଞା ନିହାତି-ନିହାତି-ନିହାତି ଏବ ଏଇ ଆମର ଏଇ ସମୟର ସବୁ ଜିନିଷ ଟିକେ-ଟିକେ ଜାଣିବା କଥା ଆଉ ଜାଣିବାକୁ ବି ନିହାତି ଜରୁରି ମଧ୍ୟ ଆଜ୍ଞା। କାହିଁକି ନା ଏଇ ଶିକ୍ଷା ନୀତି ଦ୍ଵାରା ହିଁ ଆମର ଗୋଟେ ଏଇ-ଏଇ ଶିକ୍ଷା ଆମକୁ ଗୋଟେ ସମୟରେ ଆଉ ଯୋଉ ପିଲାମାନେ ଅଛନ୍ତି ସେମାନଙ୍କୁ ମଧ୍ୟ କେମିତି ପଢେଇବା। କେମିତି ବୁଝେଇଆ, ଆଉ ବର୍ତ୍ତମାନ୍ ଯୋଉ ସେମିତି ତଳକୁ ତଳକୁ ଗତି ଯାଉଚି ନା। ଆଉ ଏଇଗୁଡ଼ାକ ଟିକେ ନିଜ ଉପରେ ଆମେ ମଧ୍ୟ ଧ୍ୟାନ ଦେବା ଉଚିତ୍, ଆଉ ଆପଣଙ୍କୁ ମଧ୍ୟ ଆପଣଙ୍କ ପାଖାପାଖି ଏରିଆ ଲୋକଙ୍କୁ ମଧ୍ୟ ଆପଣ ଟିକେ ନିହାତି କୁହନ୍ତୁ, ଏଇ ଶିକ୍ଷା ବି ବ୍ୟବସ୍ଥା ହିସାବରେ ବି ଏ ଶିକ୍ଷାର
ଆଜ୍ଞା ନିଶ୍ଚୟ। ଆପଣ ତ ଜାଣିଚନ୍ତି ଶିକ୍ଷା ହଉଚି ମଣିଷର ସର୍ବାଙ୍ଗୀନ ବିକ୍ ବିକାସର ମୂଳ ଆଧାର, ଏହାକୁ ରାଜ୍ୟ କିମ୍ବା ଦେଶର ଉନ୍ନତି ନାହିଁ, ପ୍ରକୃତରେ କହିଆକୁ ଗଲେ ମନୁଷ୍ୟର ଉନ୍ନତିରେ ସାହାଯ୍ୟ କରିଥାଏ। ଓଡିଶାର ଶିକ୍ଷା ବ୍ୟବସ୍ଥା ମଧ୍ୟ ସମୟ ସହିତ ବହୁତ୍ ପରିବର୍ତ୍ତନ ଏବଂ ଉନ୍ନତି ଦେଖିବାକୁ ମିଳିଚି। ସ୍ଵାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଆ ରାଜ୍ୟ ସରକାର୍ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଆମର ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବହୁତ୍ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଘଟିବାରେ ଲାଗିଛି। ତଥାପି କିଛି ସମସ୍ୟା ଏବଂ ଚ୍ୟାଲେଞ୍ଜ ମଧ୍ୟ ରହିଚି। ଯାହାର ସମାଧାନ ଏକ ନିରନ୍ତର ପ୍ରୟାସ ଅଟେ ଆମର। ନ ତାହାକୁ ଯଦି ଆମେ ସମାଧାନ୍ ନ କରିବା ତେବେ ଆମର ସଠିକ୍ ବିକାଶ ହୋଇପାରିବ ନାହିଁ।
ହଁ, ନାଇଁ ସରକାରଙ୍କର ବହୁତ୍ ପ୍ରୟାସ୍ ଚାଲିଚି, କିନ୍ତୁ ତଥାପି ଆମର ଗୋଟେ ସମାଜର ଆମେ ଯୋଉ ଆଉ ମାନବ ଜାତି ହିସାବରେ ଆମର-ଆମର ମଧ୍ୟ କର୍ତ୍ତବ୍ୟ କରିବା ଉଚିତ୍, କି କି ଯେ କିଛି-କିଛି ନିଜ ଉପରେ ଚେଷ୍ଟା କରି ଆକୁ ପଡିବ ଆମେ ମଧ୍ୟ ଆମ ଯୋଗୁ ସବୁ ଜିନିଷ ସର କ ଉପରେ ଛାଡନ୍ତା ଠିକ ହ ହଁ।
ନିଶ୍ଚୟ ନିଶ୍ଚୟ ଆଜ୍ଞା। କିଛିଟା ପରିମାଣର ନିଜେ ମଧ୍ୟ ନାଗରିକ ସଚେତନ ହେଇ। ଶିକ୍ଷା ବ୍ୟବସ୍ଥାରେ ନିଜର ଅଂଶ ଗ୍ରହଣ କରିବା ଆବଶ୍ୟକ ଓଡିଶାର ଶିକ୍ଷା ବ୍ୟବସ ତାକୁ ପ୍ରାଥମିକ ଓ ମାଧ୍ୟମିକ ଉଚ୍ଚ ମାଧ୍ୟମିକ ସହରେ ବିଭିନ୍ନ ବି ବିଭକ୍ତ ଯ କରାଯାଇଛି। ତା ମଧ୍ୟରେ ଆମେ ସଚେତନ ହୋଇ ସମସ୍ତ। ଅ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ସଚେତନ କରିବା ଆବଶ୍ୟକ। ସରକାର ଯୋଉ ନିଷ୍ପତ୍ତି ଗୁଡିକ ଗ୍ରହଣ କରୁଛନ୍ତି ତାହାକୁ ଆମେ ସଠିକ ଭାବରେ କାର୍ଯ୍ୟରେ ପରିଣତ କରିବା ଆବଶ୍ୟକ ନଚେତ ଓଡିଶାର ବିକାଶ
ପାଠ ପସ ପୁସ୍ତକ ମଧ୍ୟରେ ହିଁ ରହିଯିବ ଆଉ ଠିକ ଭାବରେ ତାହା ସଂଶୋଧନ ହୋଇପାରିବ ନାହିଁ‌।
ବର୍ତ୍ତମାନ ଯୋଉ ନୂତନ ଶିକ୍ଷାନୀତି ବ୍ୟବସ୍ଥା ଆସିଛି ଦୁଇ ହଜାର କୋଡିଏ ମସିହାରେ ତା ମଧ୍ୟରେ ତ ବହୁତ ଅନେକ ଗୁଡିଏ‌। ତ୍ରୁଟି ମଧ୍ୟ ଦେଖାଯାଇଛି। ଯାହାକି ସରକାର ତାହାକୁ ସଂଶୋଧନ କରିବା ଆବଶ୍ୟକ ଅଟେ।
ହଁ ନିହାତି ନିହାତି ଆଜ୍ଞା ଏଇଟା ତ ବହୁତ‌ ଗୋଟେ ଦୁଃଖ ଦିନେ ଜନକ କଥା ମଥେ ହେଇଛି। ଆଉ ସରକାରଙ୍କ ମଧ୍ୟ ନିବେଦନ କରିବାକୁ ପଡିବ ଯେ ନିହାତି ନିହାତି ତାଙ୍କର ମଧ୍ୟ ପ୍ରୟାସ ଚାଲିଥିବ। ଆଉ ପ୍ରୟାସ ମତ ଚାଲିଛି ନିହାତି କରିବେ ତାଙ୍କେ ଆଉ ଏଇଟା ବି ତ ଗେଟେ
ସେଇ ଯୋଉ ପାଠ ପଢା ପୁସ୍ତକ ଗୁଡିକ ଆସିଛି। ସେୟ ଟିକେ ସଂଶୋଧନ କରାଯିବ କିମ୍ବା ସରକାର ତ କହିଛନ୍ତି କୌଣସି ପ୍ରକାର ନୂତନ ଶିକ୍ଷକ ଗୁଡିକୁ ନିଯୁକ୍ତି କରିକରି ତା ପଢାଇବେ ସିଏ କିନ୍ତୁ ତୁ କହିବାକୁ ଗଲେ। ପା ପାଠ ପୁସ୍ତକରେ ଯେଉ ଗୁଡିକ ସବୁ ଆସୁଚିତ ସେଇ ତ୍ରୁଟିକୁ ସମାଧାନ କରିବା ପାଇଁ ତାଙ୍କର କୌଣସି ପ୍ରକାର ପଦକ୍ଷେପ ଆଜି ଯାଏ କାହିଁ ଦେଖିବାକୁ ମିଳିଲା ନାହି ଠିକ ଭାବରେ।
ଶିକ୍ଷକଙ୍କର ଅଭାବ ରହିଛି କି କି ବିଭିନ୍ନ ସୁବିଧାର ଅଭାବ ରହିଛି ଗ୍ରାମ ସହରରେ ଶିକ୍ଷାର ଅସହନତା ଦେଖାଯାଉଛି।
ବର୍ତ୍ତମାନ ଆମେ ଦୁଇ ହଜାର ଛବିଶ ମସିହାରେ ପହଞ୍ଚିଲେ ମଧ୍ୟ ଡିଜିଟାଲ ଶିକ୍ଷାର ଅଭାବ ରହିଛି।
ହଁ ନିହାତି ଆଜ୍ଞା ଏଇଟା ଏ ତ କହିବାର କୌଣସି ଭାବରେ ଖରାପ ନୁହଁ କିନ୍ତୁ ଆମେ ବି ଜାଣିବାକୁ ପଡୁଛି ଏଇଗୁଡାକ ଯେତେ ସବୁ ଅଭାବନୀୟ ଘଟଣା ଘ ଟୁଚି ଆମକୁ ନିହାତି ଦୁଃଖିତ ଲାଗୁଛି ଆଉ ସରକାରଙ୍କୁ ନିବେଦନ ଏଇ ଏଇଗୁଡାକର ନିହାତି ତାଙ୍କର ପ୍ରୟାସ ଚାଲିଛି କରିବେ ନିହାତି ନିହାତି ଆମେ
ଆଜ୍ଞା ଆଜ୍ଞା। ଦେଖୁଛନ୍ତି ତ ଶିକ୍ଷିତ ବ୍ୟକ୍ତି ମାଦ ମାନେ ମଧ୍ୟ ବେକାରୀର ସମସ୍ୟାର ଅଧିକ ସମ୍ମୁଖୀନ ହଉଛନ୍ତି। ଉଚ୍ଚ ଶିକ୍ଷା ହାସଲ କରିଥିଲେ ମଧ୍ୟ ଅନେକ ଯୁବକ, ଯୁବତୀ ଉପଯୁକ୍ତ ଚାକିରି ପାଇ ପାରୁନାହାନ୍ତି।
ଗବେଷଣା ଓ ନବସୂଜନର ଅଭାବ ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଗବେଷଣା କାର୍ଯ୍ୟକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମିଳୁନାହିଁ। ଅନେକ ଗୁଡିିକ ଭାଷାଗତ ସମସ୍ୟା ଦେଖାଯାଉଛି ଓଡିଆ ମାଧ୍ୟମ ରେ ଇଂରାଜୀ ମାଧ୍ୟମର ଶିକ୍ଷା ମଧ୍ୟ ସମନ୍ୱୟର ଅଭାବ ଦେଖାଯାଉଛି ଓଡିଆ କହୁଥିବା ପିଲାମାନେ ଠିକ ଭାବରେ ଇଂରାଜୀ ମଧ୍ୟ କହି ପାରୁନାହାନ୍ତି। ତ ସେଇ ମଧ୍ୟରେ ଟିକେ ଦେଖା ସରକାରଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ନଚେତ୍‌ ଆମ ଉଚ୍ଚ ଶିକ୍ଷାର କୌଣସି ମୂଲ୍ୟ ରହିବ ନାହିଁ ଜାଣିଚ।
ନିହାତି ଆଜ୍ଞା ଆପଣ ଯୋଉରା କଥା କହୁଚନ୍ତି ନା ସବୁ ସଠିକ୍ ଭାବରେ ଠିକ୍।
ନିଶ୍ଚୟ ଆଜ୍ଞା ନିଶ୍ଚୟ ଏବେ ତ ଦେଖୁଛନ୍ତି ବୃତ୍ତିଗତ ଶିକ୍ଷାର ଅଭାବ ରହିଛି ଚାକିରି ମୁଖ୍ୟ କୁଶଳ ଶିକ୍ଷାର ଯଥେଷ୍ଟ ଏବେ ରହୁନାହିଁ ଆଉ କହିବାକୁ ଗଲେ ଯେ କୌଣସି ଶିକ୍ଷା ଲାଭ କରିୁଥିଲେ ମଧ୍ୟ କୌଣସି ପ୍ରକାର ଆମେ ଅନ୍ୟ କୌଣସି ଶିକ୍ଷା ହାସଲ କରିଥିଲେ ତାହା ଆମେ ଉପଯୁକ୍ତ ହୋଇପାରିବା। କେବଳ ଶିକ୍ଷା ମାଧ୍ୟମରେ ତ ଆମେ ସମସ୍ତ କାର୍ଯ୍ୟ କରିପାରିବା ନାହିଁ ନା।
ହଁ ହଁ।
ନିଶ୍ଚୟ ଆଜ୍ଞା ସେଇଗୁଡିକ ତ ଆମର ଅଭାବ ରହିଯାଇଚି କଣ କରିପାରିବେ ଏବେ ଆପଣ ଓଡିଶାର ଶିକ୍ଷା ବ୍ୟବସ୍ଥାରେ ଏକ ସଫଳ ହୋଇଥିଲେ ମଧ୍ୟ ସାକ୍ଷରତା ହାରର ବୋହୁତୁ କମ୍ ରହୁଚି ବର୍ତ୍ତମାନ ପୂର୍ବରୁ ପୂର୍ବରୁ ରାଜ୍ୟ ସରକାର ରାଜ୍ୟ ର ସାକ୍ଷରତା ହାର କମ୍ ଥିଲେ ମଧ୍ୟ ବର୍ତ୍ତମାନ ଧୀରେ ଧୀରେ ତାହା ଦେଖିବାକୁ ଅଧିକ ମିଳୁଚି କିନ୍ତୁ ହେଲେ ମଧ୍ୟ କିଛି ପରିମାଣରେ ବ୍ୟକ୍ତି ଅଛନ୍ତି ସାକ୍ଷରତା ହାର ପାଇଥିଲେ ମଧ୍ୟ ଲାଞ୍ଚର ନେଇ ଅନେକ ପ୍ରକାର ବେଆଇନ୍‌ କାର୍ଯ୍ୟ ମଧ୍ୟ କରୁଚନ୍ତି।
ନିହାତି ଏଇଟା ତ ବହୁତ ଦୁଃଖ ଜନିନ ଜନକ କଥା ଆଉ ଖା ଦୋଡ ଗୋଟେ ଆଡକୁ ଯିବ ନିହାତି ନିହାତି ଆମର ସରକାରଙ୍କ ମଧ୍ୟ ଆମ ନିଜ ଉପରେ ମଧ୍ୟ ଭରସା ଅଛି ଆମର ଯେ ସେଇଠି ସବୁ ଆମନ ଯେତେ ସବୁ ଆମ ଉଚ୍ଚ ପଦବୀ ଯିବା ନିହା ଏଇଗୁଡାକ ନିଶ୍ଚିନ୍ତ ପରିବର୍ତ୍ତନ କରିି କରି ଆସିବା ହଠାତ୍‌ରେ ତ ବର୍ତ୍ତମାନ କିଛି କରିହବନି କିନ୍ତୁ ଆମେ ଆମର ଯେତିକି କର୍ତ୍ତବ୍ୟ ଆମେ କରିବା ତ ନିହାତି ଏଇଗୁଡାକର ଯୋଉ
ନିଶ୍ଚୟ ନିଶ୍ଚୟ ଆଜ୍ଞା ଓଡିଶାର ଶିକ୍ଷା ବ୍ୟବସ୍ଥାର ଗୁଡେ ତ ଅନେକ ସମସ୍ୟା ରହିଛି ଅନେକ ଗ୍ରାମାଞ୍ଚଳ ଦୁର୍ଗମ ଅଞ୍ଚଳ ଅଞ୍ଚଳରେ ଏବେ ମଧ୍ୟ ଶିକ୍ଷାର ଅଭାବ ଦେଖାଯାଉଚି।